ହ୍ୟାଲୋ ଆଜ୍ଞା ବନ୍ଧୁ ନମସ୍କାର। ଆଜ୍ଞା କୁହନ୍ତୁ। ଆଜ୍ଞା
କେମିତି ଅଛନ୍ତି?
ଆଜ୍ଞା କେମିତି ଅଛନ୍ତି ଆପଣ?
ହ୍ୟାଲୋ
ମୁଁ ବହୁ
ମୁଁ ଭଲ
କେମ୍ବୁ ବହୁତ ଭଲ
ଅଛି ଆପଣ
ମୁଁ ବି ଭଲରେ ଅଛି।
ଖାଇବା ପିଇବା ସରିଲାଣି?
ହଁ ଆଜ୍ଞା ଆଜ୍ଞା ଆମର ଖାଇବା ପିଇବା ସରିଲାଣି।
କଣ କ
ମୁଁ ଏଇଠି ଆମର। ଯଉ ବୁଲୁ ବୁଲୁଚି ଏଇଠି। ଛାତ ଉପରେ।
ଏତେ ରାତିରେ କୋଉଠି?
ହ୍ୟାଲୋ ଆଜ୍ଞା ଆମର ଏଇଠି ପାଖରେ ଛା ସାର୍ ଛାତ ଉପରେ ବୁଲୁଚି।
ଛାତ ଉପରେ, ଓହୋ ଛାତ ଉପରେ।
ଆଜ୍ଞା, ଆପଣ କଣ ଖାଇଛନ୍ତି ଆଜି?
ମୁଁ ଆଜି ପୁରା ବିଲକୁଲ ସାଧା ଜିନିଷ ଖାଇଛି, ରୁଟି ଆଉ କ୍ଷୀର।
ଓହୋ, ମୁଁ କଣ ଖାଇଛି କହିଲେ?
କଣ ଖାଇଛନ୍ତି, କଣ ଖାଇଛନ୍ତି?
ଚୁନାମାଛ ପତ୍ରପୋଡା, ଆଉ ଆଉ କଣ କହିଲେ? ଶୁଖୁଆ ଆଉ କଞ୍ଚାଲଙ୍କା ରସୁଣ ପୋଡା, ଆଉ ପଖାଳ। ଓଃ ବହୁତ ବଢିଆ ଲାଗିଲା।
ଆରେ ଆରେ ବଢିଆ ଆଉ।
ଆଜ୍ଞା।
ସୁନ୍ଦର ଖାଇବା ଖାଇଛନ୍ତି, ପୁରା ଦେଶୀ ଖାଦ୍ୟ ଆଉ।
ଆଜ୍ଞା, ଦେଶୀ ଖାଦ୍ୟ ପତର ପୋଡା ଓଃ ବହୁତ ବଢିଆ ଲାଗେ।
ଜାଣିଲେ ପତ୍ର ପୋଡାଟି କେମିତି ହୁଏ କହିଲେ? ଜାଣି
କେମିତି ହୁଏ? ନା ମୁଁ ଜାଣିନି କି କଣ କେମିତି ତାର ପ୍ରସ ମାନେ ବାଟଟା।
ଆମର ମାନେ କଣ କହିଲେ, ଚୁନା ମାଛ
ଆଜ୍ଞା।
ଚୁନା ମାଛଟିକୁ ଆପଣ ଭଲ ଭାବରେ ପ୍ରଥମେ ଅନ୍ତା କ ତା ଉପରେ ସାଇ ମାନେ ପେଟଟିକୁ ମାନେ ଟିକେ ଛିଡେଇ ଦେଇକିରି, ତାର ଅନ୍ତି ଗୁଡାକ ବାହାର କରିଦବା ବୁଝିଲେ, ଅନ୍ତି ଗୁଡିକ ବାହାର କରି ସାରିଲା ପରେ ତାକୁ ଭଲ ଭାବରେ ଟିକେ ପଥରରେ ଘଷିକିରି ଧୋଇଦେଲେ ତା ଦେହରେ ଯୋଉ କାତି ଗୁଡି କ ଥିବ ସେ ସବୁ ଛାଡ଼ି ଯିବ। କାତି ରହିଲେ ଟିକେ ଆଇଁସିିଆ ଲାଗେ ଭଲ ଲାଗେନି ଆଉ। ଟେଷ୍ଟ ଟିକେ ଖରାପ ଆସେ ବୁଝିଲେ।
ଆଜ୍ଞା ତାପରେ
ଆ ତାପରେ କଣ କରିବେ ନା, ଚୁନା ମାଛଟିକୁ ଧୋଇ ଦେଇ ସେଥିରେ ଲୁଣ, ହଳଦୀ ହାଲୋ।
ଆଜ୍ଞା କୁହନ୍ତୁ ଶୁଣୁଛି ପରା।
ଆଜ୍ଞା ସେଥିରେ ଆପଣ କଣ କରିବେନା ଲୁଣ, ହଳଦୀ, ଆଉ ସୋରିଷ ଶୁଣନ୍ତୁ ସୋରିଷ, ରସୁଣ, ଆଉ ଟମାଟର ବୁଝିଲେ। ତାକୁ କଣ କରିବେ ନା ବାଟି ଦେବେ, ଶିଳ ଶିଳରେ ବା ଟି ଦେବେ।
ଶିଳରେ ବାଟି ଦେଇକିରି ସେହି ମସଲାଟିକୁ ସେଇ ଚୁନାମାଛ ଯୋଉ ହଳଦୀ ଲୁଣ ଗୋଳେଇକି ରଖି ଥିବେ, ସେଇଥିରେ ପକେଇବେ ବୁଝିଲେ।
ଆଜ୍ଞା।
ଆଜ୍ଞା ଆପଣ ତାପରେ ଗୋଳେଇ ତାପରେ ମ ମସଲାଟିକୁ ପକେଇକିରି ତାକୁ ଭଲ ଭାବରେ ଗୋଳେଇ ଦେବେ। ସେଥିରେ ଟିକେ ସୋରିଷ ତେଲ ଆଉ କଣ କହିଲେ ଟିକେ ଲଙ୍କାାଗୁଣ୍ଡ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
ଆଉ ଟିକେ କଟା ପିଆଜ ଆଉ ଟିକେ କଟା ଟମାଟର ମାନେ ଟିକେ ନୁହଁ କଟା ଟମାଟର ଗୋଟିଏ କିମ୍ବା ଫାଳେ ପକେଇବେ ଯଦି ମାନେ ଦୁଇ ଜଣଙ୍କ ପାଇଁ କରୁଥିବେ ବୁଝିଲେ। ଆଜ୍ଞା ତାପରେ ତାକୁ କଣ କରିବେ ନା ଗୋଳେଇ ଦେଇ ତାକୁ କଦଳୀ ପତ୍ର ଆଣିବେ କଦଳୀ ପତ୍ର କିମ୍ବା କଖାରୁ ପତ୍ର ବୁଝିଲେ। ହାଲୋ ଆଜ୍ଞା କ କଖାରୁ ପତ୍ରର ପତ୍ର ପୋଡା ଟା ବେଶୀ ଭଲ ଲାଗେ। ସେଠୁ କଖାରୁ ପତ୍ରରେ ଗୋଡେଇ ଗୋଡେଇ ଦେଇ ତାକୁ କଣ କରିବେ ନା ଆପଣ ଯୋଉ ଚୁଲି ଥାଏ ଆପଣଙ୍କର ଚୁଲି ଅଛି ନା।
ହଁ ଚୁଲି ଅଛି।
ଆଜ୍ଞା। ଚୁଲିରୁ ଯୋଉ କାଠ ଜଳା ହେଇଥିବ ନିଆଁ ତାକୁ କାଢିଦେବେ ପଲମକୁ। ପଲମ ମାନେ ଗୋଟେ ତସଲା ଭଳି ମାଟିରେ ହେଇଥାଏ ଯୋଉଟାକୁ ପଲମ କୁହାଯାଏ। ନାଇଁ ସେଟାକୁ ପଲମ କୁହାଯାଏ ମାଟିରେ ତିଆରି ହୁଏ ସେ ପଲମକୁ ଓ ନିଆଁ କାଢିଦେବେ ସେଥିରେ ଏଇ ପତ୍ର ପୋଡାଟିକୁ ଅ କଣ କରିବେ ନା ଚାରି କଣ ଭାଙ୍ଗିକିରି ତାକୁ ଭାଙ୍ଗିଦେବେ ଭାଙ୍ଗି ଦେଇ ସେଥିରେ ଯୋଉ କଦଳୀ ପଟୁଆର ପଟୁଆର ଯୋଉ ରସି ବାହାରେ ସେ ରସି ମାନେ ସେଇ ସୂତାଟିକୁ ବାନ୍ଧି ଦେବେ ବାନ୍ଧି ଦେଇକି ତାକୁ କଣ କରିବେ ନା ପଲମରେ ଥୋଇଦେବେ ସେ ନିଆଁ ଗୁଡା ତା ତଳେ ଥିବ। ଥୋଇଦେବେ ଉପରେ ନିଆଁ ଘୁଳା ପୁରା ଓଜାଡିଦେବେ। ଓଜାଡି ଦେବେ ସେ ପୁରା ଲୁଚିଯିବ ତାକୁ ଛାଡିଦେବେ ପୁରା ଅଧଘଣ୍ଟେ ପାଇଁ ଅଧଘଣ୍ଟେ ପରେ ଆପଣ ଦେଖିବେ। ବାହାର କରି ବାସ୍ନା ତ ହେବ ମାନେ ହେଇଗଲା ପରେ ବାସ୍ନା ପୁରା ବହୁତ ଭଲ ଆସିବ। ତାପରେ ଆପଣ ତାକୁ ବାହାର କରିକିରି ଖୋଲିକିରି ଖାଇବେ ଓହ ବହୁତ ବଢିଆ ଲାଗିବ।
ବଢିଆ।
ଆଉ ତା ଆଉ ତାରି ଭିତରେ ମୁଁ କଣ କଲି ନା ସେଇ ଏତେ ଶୁଣନ୍ତୁ ବସି ବସି ସେଥିରେ ତ ସମୟ ଗଲା ତା ଦେହରେ କଣ କଲି ନା ଶୁଖୁଆ ଦିଟା ପକେଇଦେଲି। ସେ ବି ପୋଡି ହେଇଗଲା। ତ ସେ ଶୁଖୁଆ କୁ ବି ଚକ କଞ୍ଚା ଲଙ୍କା ରସୁଣ ଚୋକଟିକିରି ଖାଇଲି ପଖାଳ ଆଉ।
ବଢିଆ ଆଉ।
ଆପଣ କଣ ଖାଇଛନ୍ତି ଆଉ କଣ ଜାଣିଛନ୍ତି କୁହନ୍ତୁ?
ଆଉ ମତେ ମତେ ତେଲ ମସଲା ଖାଇବାକୁ ତ ପସନ୍ଦ ନୁହଁ ମୁଁ ସବୁବେଳେ ସାଧା ସିଧା ଖାଦ୍ୟଟି ଖାଏ।
ଆଜ୍ଞା।
ଆଜ୍ଞା। କାରଣ ଆମେ ଜାଣିପାରୁନେ ତେଲ ମସଲା ବେଶୀ ଖାଉଛେ। ପୁଣି ଆମ ଦେହ ଖରାପ ହଉଛି ଫୁଣି ଔଷଧ ଖାଉଛେ ମେଡିସିନ ଖାଉଛେ ଇଞ୍ଜେକ୍ସନ ନଉଛେ ଏସବୁ କାହିଁକି? କାହିଁକି ଆମେ ଜାଣି ଜାଣି ତେଲ ମସଲା ଖାଇବା ନିଜ ଶରୀର ପ୍ରତି ଧ୍ୟାନ ନ ରଖିକିନା ଦେହକୁ କଷ୍ଟ ଦବା କହିଲେ ମୁଁ ସେଥିପାଇଁ ସମସ୍ତଙ୍କୁ ଏଇ ଗୋଟେ କଥା ବୁଝେଇବାକୁ ଚେଷ୍ଟା କରେ ଯେତେ ଆମର କମ୍ ଦରକାର କମ ରୁ କମ୍ ତେଲ ମସଲା ଆମେ ଖାଇବା। ଆପଣ ଯୋଉ ଜିନିଷ ଟା କରି ଖାଇଲେ ବୋହୁତ ଭଲ ପୋଡିକି ଖାଇଲେ ମସଲା ନାହିଁ ବେଶୀ ତେଲ ନାହିଁ ବେଶୀ ଭଲ ଜିନିଷ କିନ୍ତୁ ଜଣେ ଜଣେ ବୋହୁତ ତେଲ ପକେଇ ଦିଅନ୍ତି ଦରକାରଠୁ ଅଧିକ ତେଲ ତାଙ୍କର ଦରକାର ଅତ୍ୟଧିକ ନାଲି ଝୋଳ ଦରକାର। ଏ ସବୁ ଖାଇଲେ କେବଳ ଦେହ ଖରାପ ନହେଲେ ଆଉ କିଛି ନାହିଁ। କାରଣ ଆମ ପାଟିକୁ ଯୋଉଟା ସ୍ଵାଦ ଲାଗିବ ପେଟକୁ ସେଇଟା କଷ୍ଟ।
ଆଜ୍ଞା।
ବୁଝିଲେ ପାଟିକୁ ଯୋଉଟା କଷ୍ଟ ଲାଗିବ ପେଟକୁ ସେଇଟା ସ୍ଵାଦ, ମାନେ ଦେହ ଭଲ ରହିବ ସେଇଟା। ଯେମିତି କିି ଆପଣ କଲରା କଲରା ପାଟିକୁ ପିତା କିନ୍ତୁ ପେଟକୁ ମିଠା। ସେଇଭଳି ଆପଣ ଚିନି ପାଟିକୁ ମିଠା କିନ୍ତୁ ପେଟକୁ ବହୁତ କ୍ଷତିକାରକ ବୁଝିଲେ। ଏଇ ଭଳିଆ ଜିନିଷ। ତ ଆମେ ଆମକୁ ମଣିଷକୁ ଯୋଉ ରାସ୍ତା ଟା ଆରମ୍ଭରୁ କଷ୍ଟ ଲାଗେ ସେଇଟା ଶେଷ ଦେଖିବେ ସବୁବେଳେ ଭଲ ହିଁ ହେଇଥାଏ। ଆଉ ଆରମ୍ଭରୁ ଯୋଉଟା ମାନେ ସହଜ ଲାଗେ ସେଇଟା ଶେଷ ବେଳେ ବହୁତ କଷ୍ଟ ହେଇଥାଏ।
ହଁ।
ଏଇଟା ମତେ ଜଣେ ମୋ ଗୁରୁଜନ ନୀତି ବାଣୀ ଦେଇଥିଲେ କି ପ୍ରଥମରୁ ଯଦି ତମକୁ କୌଣସି ଜିନିଷ ଠିକ ଲାଗୁଛି ଶସ୍ତା ଲାଗୁଛି କଷ୍ଟ ନ ଲାଗୁଛି ତାହେଲେ ସେ ଜାଣିବ ଯେ ସେ ଲାଷ୍ଟକୁ ସେ ଜିନିଷଟା ମାନେ ଶେଷ ବେଳକୁ ସେ ଜିନିଷଟା ବହୁତ କଷ୍ଟଦାୟକ।
ଆଜ୍ଞା।
ଦ ଆଜ୍ଞା ସୁଖଦାୟକ।
ଆଉ।
ମାନେ ସଠିକ ରାସ୍ତାରେ ଚାଲିବା ବହୁତ ମାନେ ଅସୁବିଧା ହେଇଯାଉଛି ତାଙ୍କ ପାଇଁ। ବହୁତ। ଅଧିକାଂଶ ଯୁବକ ମାନେ ନିଶା ଶକ୍ତ ରହୁଛନ୍ତି। ବହୁତ କମ ବୟ ସରୁ ନିଶା ଦ୍ରବ୍ୟ ଗ୍ରହଣ କରୁଛନ୍ତି ନିଜସ୍ଵ ସ୍ୱାସ୍ଥ୍ୟକୁ ହାନି ପହଞ୍ଚାଉଛନ୍ତି। ଆଉ ଯୋଗ ବ୍ୟାୟାମ ଏଇସବୁ ତ ପୁରା ବନ୍ଦ କରିଦଉଛନ୍ତି ବହୁତ।
ଭୁଲି ଗଲେଣି ପିଲାମାନେ ସବୁ ଭୁଲି ଗଲେଣି।
ଅଧିକାଂଶ ପିଲାମାନେ ଆଉ ବହୁତ କମ ପିଲା ହିଁ ନିଜ ଶରୀର ପାଇଁ କି ଭାବୁଛନ୍ତି ନହେଲେ ବହୁତ ପିଲା ଅବାଟକୁ ହିଁ ଯାଉଛନ୍ତି। ତ ଆମକୁ ଗୋଟେ ସାମାଜିକ ପ୍ରଚାର ଗୋଟେ ସାମାଜିକ ପ୍ର ଚାର ଆମେ କରୁ ପ୍ରତି ସପ୍ତାହକୁ ଥରେ କି ସମସ୍ତ ତେ ଆସ ଆମ ସହିତ ଯୋଡି ହୁଅ ଏବଂ ଶରୀର ପ୍ରତି ଧ୍ୟାନଦିଅ।
ଆଜ୍ଞା।
ଆମେ ସ୍ପ୍ର-ପ୍ରତି ସପ୍ତାହରେ ଆମେ କରୁ ଆଉ। ସବୁଦିନ୍ ମୁଁ ଯାଏ ଦୌଡିବାକୁ ଆଉ ବ୍ୟାୟାମ କରିକି ଆସେ ଆଉ ସନ୍ଧ୍ୟା ବେଳେ ଜିମ୍ ମଧ୍ୟ ଯାଏ ଦଣ୍ଡ ବୈଠକ କରିବାକୁ।
ଓହୋ ଯାହା ହଉ ଭଲ।
ହୁଁ ଦଣ୍ଡ ବୈଠକ କରେ ଓଜନ ଜିନିଷ ଟେକା ଟେକି ସେ ସବୁ କରେ ସବୁ କରିକି ନିଜ ଶରୀରକୁ କେମିତି ଆମେ ସୁସ୍ଥ ରଖିପାରିବା ତ ଆମେ ଚେଷ୍ଟା କରିବା। ଆଜ୍ଞା।
ଆଜ୍ଞା। ଆଉ ଆପଣଙ୍କର ଅ ମାନେ କଥା ଗୁଡାକ ବହୁତୁ ଭଲ ଲାଗୁଚି। ମାନେ ଯାହାବି ଆପଣ ଉପଦେଶ୍ ଦଉଚନ୍ତି ବହୁତ୍ ଭଲ ଦଉଛନ୍ତି।
ଆଜ୍ଞା।
ହୁଁ ଉପଦେଶ୍ ଗୁଡିକ ଆପଣ ଏତେ ଭଲ ଏତେ କଥା ଭଲ ମାନେ ଏବେକା ଯିବ-ଯୁବପିଢି ପିଢି ମଧ୍ୟରେ ଆପଣ ଏତେ ଭଲ ମାନେ ଆଉ ଭଲ ଚିନ୍ତାଧାରାର ଲୋକ ହେଇ-କିରି ଅଛନ୍ତି ଭଲ ଲାଗୁଚି, ଯାହାହଉ ଆପଣଙ୍କର ସଂସ୍କାର ବହୁତ ଭଲ।
ନାଇଁ ମାନେ ମୋର ନୁହଁ ଜିନିଷଟା ହଉଚି କଣ ଆମେ ସ୍ ସମସ୍ତୁଙ୍କୁ ହିଁ ଏମତି ହବାକୁ ପଡିବ। ଜଣ ପରେ ଜଣେ ଆମେ ଯେତେ ଜଣଙ୍କୁ ବଦଳେଇ ପାରିବା ସେଇଟା ହିଁ ଆମ ମାନେ ଜୀବନର ଗୋଟ୍ ଟେ ଭଲ ଉଁ ଭଲ ଇଏ ମେ
ଭଲ ଲକ୍ଷ୍ୟ ରହିବ ଆଜ୍ଞା। ଶୁଣନ୍ତୁ ଆମେ ଯେତେବେଳେ ଆମେ ନିଜେ ଭଲ ହେଇ ରହିବା ତ ଆମେ ପାଞ୍ଚ ଜଣଙ୍କୁ ବି ଭଲ କରିପାରିବା। କୁହନ୍ତି କଥାରେ ଅଛି ଯଦି ଗୋଟିଏ ବିଶ ବୃକ୍ଷ ବୃକ୍ଷ ଜନ୍ମ ନିଏ ସେ ଚା ତାର ସ ତୃବାସ ବିଷାକ୍ତ କରିଦିଏ। ସେମିତି ଯଦି ଜଣେ ଭଲ ବି ହେଇକିରି ଜନ୍ମ ନେଲା ତାର ଚାରିଜ ମାନେ ପାଞ୍ଚ ଜଣ ଲୋକଙ୍କୁ ସିଏ ଭଲ କରିପାରିବ ଭଲ ଶିକ୍ଷା ଦେଇପାରିବ ଆଉ ସେଇ ପାଞ୍ଚ ଜଣ ଆଉ ପାଞ୍ଚ ପାଞ୍ଚ ଜଣମ ଉମ୍ କୁ ଭଲ ଶିକ୍ଷା ଦେଇପାରିବେ ବୁଝିଲେ। ଆଜ୍ଞା? ଆଜ୍ଞା ଆପଣଙ୍କ ସହିତ କଥା ହେଇ ବହୁତ୍ ଭଲ୍ ଲାଗିଲା। ଏଇଠି ମୁଁ ମୋର କଲ୍ ଟି ସମାପ୍ତ କରୁଛି।